ହଁ କଣ କରିୁଥିଲ? ଏଇ ଏଇଠି ଆଉ ବସିଥିଲୁ ଆଉ। ଆଉ ତମେ?
ହଁ ଏଇ ତ ବର୍ଷା ଜୋରରେ ହଉଥିଲା ଏଇନା ଛାଡିଲା ଏଇଟି ବସିଛି ଆଉ।
ଓ ହ ଆଉ ପୁଅ?
ପୁଅ ଏଇଟା ଅଛି ମୋ ପାଖରେ ବର୍ଷା ହେଲା। ଟିଉସନ ଯାଇପାରିଲାନି ଏତେ ଜୋର ବର୍ଷା ହେଲା ଯେ
ଓହୋ ବିଜୁଳି ଘଡ଼ଘଡ଼ି ମାରିଲା ଏଇନେ ଟିକେ କମିଚି।
ବସିିଚୁ ଆଉ।
ହଁ। ଆମର ତ ଏଆଡେ ବି ଜୋରରେ ବର୍ଷା ହଉ ଥିଲା ସେମିତି ଆଉ ବର୍ଷା ହଉଥିଲା ଜୋରେ ଘଡଘଡି ହଉଥିଲା। ଆଉ ଏଇଠି ଚା ଟିକେ କରିଥିଲି ସମସ୍ତେ ତେ ପିଇବେ ବୋଲି ଚା କଲି ସମସ୍ତେ ପିଇଲେ। ଏଠି ବସିଥିଲି ଆଉ ଆଉ ରୋଷେଇ?
ଓହୋ। ଆଉ କଣ ରୋଷେଇ ରାତି ପାଇଁ ନା କିଛି କରି
ନାଇଁ କରିନି କରିବି ଆଉ ଯୋଉ ପିଠା କରିଥିଲୁ। ଓ ସେ ମୁଆଁ ପିଠା ସେ ଅଛି ମୁଆଁ ପିଠା ଆଉ ଡାଲମା କରିଚି। ଖାଇବେ ଆଉ।
ଓଁ ହୋ ହଁ ଆମ୍ ଆମର ବି ସେମିତି ଆଳୁ ମଟର ତରକାରୀ ଆଉ ରୁଟି। ଦିନରେ ଥିଲା ମିକ୍ସ ତରକାରୀ ଟିକେ ମିଶାଇକି ଖାଇଦବ ଆଉ।
ହୁଁ।
ତି ଖାଇବା କଣ?
ଆଉ ସବୁ ଭଲ ତମର ସବୁ ଦେହ ପା ଭଲ ଅଛି? ହଁ ଭଲ ଆଉ। ଆଉ ତମର ଏବେ କୋଉଠି? ଲେ ଏବେ କୋଉଠି ଅଛ ହ ହ।
ଘରକୁ ଯାଇ
ଘରକୁ ଯାଇଥିଲି ରଜରେ ରଜରେ ବୁଲିକି ଆସଥିଲି ଆଉ।
ଦଶ ଦିନ ଖଣ୍ଡେ ରହିକି।
ସେପଟେ କଣ କେମିତି ରଜ ତମର ପାଳନ କରୁଛନ୍ତି?
ଏପଟେ ତ ଆମର ମହୋତ୍ସବ ହେଇଥିଲା ଏ ବର୍ଷ ରଜ ମହୋତ୍ସବ। ସବୁ ଝିଅ ଆଉ ବାହା ହେଲା ଝିଅ ମାନଙ୍କୁ ଡକା ହେଇଥିଲା।
ହ
ଆଉ ଗାଁ ରେ ସବୁ ଝିଅ ପଇସା ତୋଳେଇକି ମହୋତ୍ସବ କରିଥିଲେ ଭୋଜି ତିନି ଦିନଆକ କରିଥିଲେ। ଟେଣ୍ଡ ଫ୍ରେଣ୍ଡ ମାରିକି
ଫ ମାରିକି ପାଟିସିପେଟ୍ ଖେଳରେ ପୂଚି। କବାଡ଼ି
ଆଉ ଏମିତି ଖେଳ ଖାଇବା ପିଇବା ବହୁତ ସାରା ଦୋଳି ପଡିଥିଲା।
ହୁଁ। ହଁ ଆମର ବି ହଁ ଆମର ବି ଏଠି ଯେମିତି ରଜ ତିନି ଦିନ ଧରିକି ସେମିତି ପାଳନ କରାଗଲା ସେଇ ନୂଆ ଝିଅ ଆଉ ବୋହୂ ମାନେ ବି ମାନେ ନୂଆ ଝିଅ ମାନେ ଆସିଥିଲେ। ଏ ସବୁ ଝିଅ ମାନେ ସେ ତିନି ତିନିଆଙ୍କ ଆମର ମାନେ କିଛି କାଟିବେନି। ଆଉ ବାଟିବେନି ପାଣି କାଢିବେନି ଆଉ ଝିଅ ମାନେ ବେଶୀ କରି ଝିଅ ମାନଙ୍କର ଏଇଟା ପର୍ବ ଆଉ ସଜବାଜ ସବୁ ମେହେନ୍ଦୀ ଅଳତା ଇଏ ନେଲପା ଲିସ ଲଗେଇକି ଆଉ ଶାଢୀ ବି ପିନ୍ଧିକି ଯାଆନ୍ତି ଦୋଳି ପାଖରେ ଦୋଳି ବି ବହୁତ ସାରା ପଡିଥିଲା। ହ ସେଠି ଖେଳିଲେ ଆଉ ଘର ଏମତି ପି ପିଠା ଉଁ ମେନ୍ ହଉଛି ରଜତ ପୋଡ ପିଠା ଜାଣିଥିବ। ଆଉ ପୋଡ ପିଠା କରାହେଇ ଲା ଆରିସା କାକରା ଆଉ ଉ ବରା ଏମିତି ସବୁ ହେଇଥିଲା ସବୁ ସାଙ୍ଗସାଥି ମାନେ ଆସି ଥିଲେ ସମସ୍ତେ ଖାଇଲୁ ଦୋଳି ଖେଳିଲୁ ଆଉ ଦୋଳି ବି ସବୁ ମାନେ ନାଚ ଗୀତ ସବୁ ଖେଳ ହଉଥିଲା। ଉଁ ଦୋଳି ପାଖରେ ସବୁ ସାଙ୍ଗସାଥି ମଜା କଲୁ ତିନି ଦିନି ହଁ କୋଆଡେ ଖୁସିମଜା ତିନି ରଜ ପାଳନ କରି ମାନେ ପଳେଇଲା ଜାଣି ହେଲାନି।
ହଁ ହଁ ଆମର ତ ସେଇ ଆଉ ତମେ ଘରେ ଥିଲୁ ଆମ ଘରେ ଯା ଥିଲା ଆଉ
ଥରେ ସମସ୍ତେ ପିନ୍ଧୁ ମଜା କଲୁ ଆମେ ନୂଆ ଲୁଗାଫୁଗା ପିନ୍ଧିକି। ଏଇ ଅଳତା ଫଳତା ଲଗେଇ ବୁଲାବୁଲି କରିଥିଲୁ ଗୋଟେ ରଜ ଆଉ ଦି ରଜଙ୍କ ତ ବର୍ଷ ହେଲା।
ଏ ଘରୁ ବାହାରି ହେଲାଣି।
ହୁଁ।
ଆଉ
ଚେପଲ ହଁ ଆଉ ତମ ସେଠି କଣ କଣ ସବୁ ମାନେ ଯୋଉ ମନ୍ଦିର ଅଛି? ଠାକୁରଙ୍କ ଜାଗା ଆଉ ବୁଲି ଗଲେ ହଅନ୍ତା।
ଖାଲି ଆମର ହଁ ଏଇଠି ଆମର
ହଁ ଏଠି ଆମର ବୁଧେ ଅଛନ୍ତି ବୁଧେଶ୍ୱର ଶିବ ମନ୍ଦିର ନଈ ପାଖରେ ଅଛନ୍ତି।
ଠାକୁର ଅଛନ୍ତି। ଆଉ ଆଉ ସବୁ ମନ୍ଦିର ଅଛି କିନ୍ତୁ ସିଏ ହଉଛନ୍ତି ପ୍ରତ୍ୟକ୍ଷ ଠାକୁର। ସେ ହ କର ଭଲ ହୁଏ। ଆଉ ତାଙ୍କର ଶିବ ବିବାହ, ଏବେ ତ ବଢିଆ ଶୀତଳ ଷଷ୍ଠୀ ଯୋଉ ଗଲା।
ତଳ ଷଷ୍ଠୀ ଜଉଗଲା ପୁରା ମାନେ ମାରକେ -
ପାର୍ବତୀଙ୍କ ବାହାଘର ପ୍ରସେସନ କରି ଭୋଜି ଭାତ ଆମେ ଯାଇଥିଲୁ। ଟିକେ ଅଳ୍ପ ସମୟ ରହିଲୁ, ରହି ପାରଲୁନି ବେଶି ସମୟ। ଆଆ ଏକୁଟିିଆ ଆସିବାକୁ ବୋଲି
ପୁରା ବୁଲି ପଳେଇ ଆସିଲି। ହୁଁ ହଁ ବଢିଆ ସେ ସେଠି ହଉଥିଲା- ଶୀତଳ ଷଷ୍ଠୀ ଆସିଥିଲେ ଦେଖିଥାନ୍ତ। ହଁ ଆଉ କେବେ ହବ ଆଉ
ମାନେ ଝିଅ ଘର ପୁଅ ଘର ଜଣେ ଶିବଙ୍କ ପରିବାର ଅ ବାହାଘର କରିବେ। ବରପକ୍ଷ ଆଉ ଜଣେ କନ୍ୟା ପକ୍ଷ। ଲୋକ ଥିଲେ। ବଁ ସେ ଯେମିତି ପୁରା ରୀତିନୀତି ଯେମତି ଆମ ବାହାଘର ମାନେ ହୁଏ। ଏ ସେମିତି ଠାକୁରଙ୍କ ବାହାଘର ହେଲା- କେତେ ଲୋକ ଥିଲେ? ଉଁ ବଢିଆ ଲାଗିଲା। ତାପରେ ବାହାଘର ସଇଲା ପରେ ଭୋଜ୍
ତାପରେ ଭୋଜି, ଭୋଜି ଖାଇଲେ। ତାପରେ ପ୍ରସେସନ୍ ଷ୍ଟାର୍ଟ ହେଇଗଲା।
ସେ ପୁରା ବଜାର ସାରା ବୁଲିଲେ ପ୍ରଶେସନ। ଗଲାବେଳୁ ପୁଣି ରାତି ଗୋଟେ ଦିଟା। ତମେ ଅଳ୍ପ ବାଟ ଟିକେ ଚାଲିକି ଆସ୍
ଟିକେ ଚାଲିକି ଆସୁଥିଲୁ। ତାପରେ ପଳେଇ ଆସିଲୁ ଆଉ ଘରକୁ ଦେଖିବାର ଇଚ୍ଛା ଥିଲା ଲା ଯେ ସେ ବହୁତ ଭିଡ। ହୁଁ ଦେଖିପାରିଲୁନି ଆଉ। ଅ ହ ଆମେ ତ ଜାଣିନୁ ଆଉ ସେଟା କଣ କେମିତି ମାନେ କ୍ ଓ କେବେ ହୁଏ? ସେଟା ପାଳନ କରାଯାଏ
କଣ କହିଲ?
କହିଲି ସେଟା କେବେ ପାଳନ କରାଯାଏ? ଏ ଯୋଉ ଠାକ୍- ହଁ।
ହଁ ସେ ଯେଉ ଜ୍ୟେଷ୍ଠ ମାସ
ଆ ଶୀତଳ ଷଷ୍ଠୀ ଦେଖିବ ଥିବ କ୍ଯାଲେଣ୍ଡର ଲେଖା ହେଇଥିବ। ଓହୋ ନା ଯୋଉ ବର୍ଷକୁ ଓହୋ ହଁ ବର୍ଷକୁ ଥରେ। ହଁ ହଁ ଅ ହଉ ଦେଖିବା ଆଉ। ଏଇ ନ୍ ଆସନ୍ତା ବର୍ଷ ଯେବେ ହବ ଅଁ ତାଲେ ଯିବା ଆଉ। ଆଉ ସନ୍ତା ମାସରେ
ଜ୍ୟେଷ୍ଠ ମାସରେ ପଡ଼ିବ ଦେଖିବ ଆସିବ। ଅଁ ଶୀତଳ ଷଷ୍ଠି ତ ହେଟା ପୁରା
ପରା ପ୍ରସିଦ୍ଧ ଓଡ଼ିଶା ସାରା ସବୁଠି ପ୍ରାୟ ହଉଛି।
ଆଉ କୋଉଠି ସେଟା ସମ୍ବଲପୁରୁ ଆଡ଼େ କାଳେ ଭଲ ହୁଏ ଶୀତଳଷଷ୍ଠୀ ଜାଣିଥିବ୍
ଅ ହ ହଁ ଶୁଣିଚି।
ହଁ ଆଉ ଯୋଉଟ୍
ହଁ ଆଉ ଯୋଉଠି ସବୁ ଶିବ ମନ୍ଦିର ଅଛନ୍ତି, ତାଙ୍କୁଠି ହବ ଆଉ। ହଁ ଆମରି ବି ମ୍ ଏଠି ସେମିତି ରାଧାକ୍ରିଷ୍ଣ ଠାକୁର ଆଉ ଶିବ୍ ର ଆମର ବୋହୁତ ଦିନ ଧରିକି ପିଲାମାନେ ଆମ ଗାଁ ର ପିଲାମାନେ ଏଁ ଚେଷ୍ଟା କରୁଥିଲେ କରିବା ପାଇଁ, ଏଁ ସେଟା ମାନେ ସଫଳ ହେଲେ ଆଉ ଏବେ ଆମର ମ ଶିବ ମନ୍ଦିର ପ୍ରଚିଷ୍ଠା ହେଇଗଲା। ବୋହୁତ୍ ସାରା ଲୋ କୋ ଆସିଥିଲେ ସବୁଆଡୁ ତିନି ଦିନ ଧରିକି ହେଇଥିଲା ପଚିଷ୍ଟା ଯଦି ସେ ଏମ୍ ତି ନାଚ, ଭଜନ, କୀର୍ତ୍ତନ, ପାଲା ଏମ୍ ସବୁ ବହୁତୁ ଅଁ ସାରା ଏଁ ମାନେ ଦୋକାନ ଇଏ ପଡିଥିଲା। ଆଉ ପ୍ରସାଦ ସେବନ ଯୋଉ ଆଡ଼ୁ ବି ଲୋକ ଆସିଲେ ତାଙ୍କ ପାଇଁ ପ୍ରସାଦ ସେବନ ପାଇଁ ଇଁ ମାନେ କରାହେଇଥିଲା ଖାଇବା ପାଇଁ ଉଁ ଆଉ ଏମିତି ବୋହୁତ୍ ସାରା ହେଇଥିଲା ମ୍ ଅ ଉଁ ଆଉ କଁ ସେଠି ସେ ଆମର ଏଠି ବି ରାଧାକୃଷ୍ଣ ଠାକୁର ଅଛନ୍ତି ଆଉ ଆଉ ଖଣ୍ଡୁରୀ ଠାକୁର ଏଇଠି ଅଛନ୍ତି ସେମାନେ ଯାହା କହିଲେ ମନସ୍କାମନା ପୂରଣ କରନ୍ତି ଏଠି ଆମର ଆସନ୍ତି ତି ସବୁଆଡୁ ଠାକୁରଙ୍କ ଯୋଉ କଳସୀ ବସନ୍ତି ମାନସିକ ଥାଏ ପିଲା ଛୁ ଆ କି ଦେହ ପା ଇଏ ଆଉ ସେ ଠାକୁର ବି ବୋହୁତ୍ ପ୍ରତ୍ୟକ୍ଷ। ଏଠି ବି ଆସିକି ସମସ୍ତେ ଏମିତି କଳସୀ ବସାନ୍ତି ଆଉ ତି ସବୁ ଆମର ବି ଏଠି ରାଧାକୃଷ୍ଣ ଠାକୁର ସେଇ ଯୋଉ ଉଁ ଖଣ୍ଡୁରି ଆଉ ଶିବ ମନ୍ଦିର ଏମିତି ସବୁ ଅଛି ଆଉ କେବେ ଆସ୍ ଥିଲେ ଆମେ ଯିବା ଏଠିକି ବୁଲି ଆମ ଶିବ ମନ୍ଦିର ଦେ ଖି ହଁ।
କହୁଛ ମାନେ ନିହାତି ଯିବି ଏତେ ପ୍ରତୀକ୍ଷ ଠାକୁର କହୁଛ ଅଛନ୍ତି ନିକ୍ଷା। ଥରେ ଫ୍ରି ହେଲେ ଯାଇକି ବୁଲିକି ଆସିବି ଏଇନା ତ ଛୁଆଙ୍କର ସ୍କୁଲ ଚାଲିଛି ଦେ ଛୁଟି ହଉ କେତେବେଳେ ଯାଇକି ବୁଲିକି ଆସିବି ଆଉ ଏପଟେ ବି ଆମର ସେମିତି ଅଛନ୍ତି ଇଏ ସବୁ ଠାକୁରଙ୍କ ମନ୍ଦିର। ହଁ ପାଖରେ ଅଛନ୍ତି ହନୁମାନ। ଟିକେ ଛାଡିକି ଗୋଟେ ଜାଗାରେ ସବୁ ମନ୍ଦିର ଅଛି। ଶିବ ଶନି ଠାକୁର ପାର୍ବତୀ ଠାକୁ ମା ଆଉ ରାମ ମନ୍ଦିର ଅଛି ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ଅଛି। ମାନେ ଯୋଉ ପୂଜାରେ ତମେ ଚାଇବ ଯାଇକି ପୂଜା କରିବ ଆଜି ଶନିବାର ଥିଲା ଆମେ ସକାଳୁ ଯ ଯାଇଥିଲୁ ଏଠିକି ହନୁମାନ ମନ୍ଦିର ଆଉ ଶନି ମନ୍ଦିର। ଦର୍ଶନ କରିକି ଆସିଲୁ। ଆଉ। ଏତି ଆସିଲେ କେବେ ଦେଖିବ କିନ୍ତୁ ବୁଦ୍ଧେଶ୍ୱର ନିଶ୍ଚିନ୍ତ ଆସିବ ନଦୀ ପାଖରେ ଠାକୁର ଅଛନ୍ତି। ବଢିଆ ଜାଗା ପୁରା ମନ ମାନେ ଶାନ୍ତ ହେଇଯିବ ପୁରା ଖୁସି ହେଇଯିବ।
ହ।
ପିଲା ମାନେ ସେ ଜାଗାକୁ ତ ଗଲେ ଆସିବାକୁ ଇଛା ହବନି ଆସ ଯିବ ଦେଖିବ ରଥଯାତ୍ରା ହବ ଦେଖିବ ଏଇଠି ରଥଯାତ୍ରା ବି ହଉଛି ଭଲ।
ହଉଛି ଭଲରେ। ରଥ ଯାତ୍ରା କୁ ନ ହେଲେ ଆସିବ ହଁ। ତମେ ତ କହିଲଣି ଆଉ ଏମିତି ମାନେ ବୁଦ୍ଧେଶ୍ଵର ପ୍ରତ୍ୟକ୍ଷ ଠାକୁ ଠାକୁର ଆଉ ସେଠି ମାନେ ଯୋଉ ସମୁଁ ମିଶି କରି ସମୁଦ୍ର ଇଏ ଗଲେ ସେ ଶାନ୍ତ ପରିବେଶରେ ବସିଲେ ମାନେ ଭାରି ଭଲ ଲାଗେ ଯେତେ ବି ଟେନ ମାନେ ଚିନ୍ତା ଥିଲେ ସବୁ ଦୂର ହେଇଯାଏ ଆଉ ମତେ ଶୁଣିକି ଭାରି ଭଲ ଲାଗିଲା ଯିବି କେବେ ବୁଲିକି ଆସିବି ଆଉ ରଥଯାତ୍ରା ବେଶୀ କରି ରଥଯାତ୍ରା ଯୋଉ କହୁଚ ରଥଯାତ୍ରା କୁ ଯିବି ହୋଉ ଆଉ କେତେବେଳେ କଥା ହବା ଆ ରଖ
ହଉ ହଉ।